ହାଲୋ ହିଁ କଣ କରୁଚ ହଁ ନମସ୍କାର। ନମସ୍କାର ମୁଁ ଏଇ ଛାତ ଉପରେ ବସିଛି ତମେ କଣ କରୁଛ? ହଁ ମୁଁ ଏଇଠି ବସିଥିଲି। ଆଉ ଖାଇଥିଲ କଣ?
ଭାତ ଡାଲି ଆଉ ଛୁଇଁ ଭଜା ଆଉ
ଆଉ କଲରା ଭଜା ଏତିକି। ହଁ ଆଉ ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲି ଚୂଡ଼ା ଦହି ଅମୁଲ।
ଆଛା ତମେ? ମୁଁ ମୁଁ ଖାଇଥିଲି ପୁରୀ ଆଉ ଘୁଗୁନି। ଆଉ ଆଜି ଦିନ କେମିତି କଣ ଗଲା? ହଁ ସବୁ ତ ଭଲରେ ଚାଲିୁଛି ଖାଲି ଦିନମାନ ବର୍ଷା ହିଁ ହଉଛି ଏପଟରେ। ବର୍ଷା ହିଁ ଏବେ ଛାଡିଲା ଜଷ୍ଟ। ସେଆ ଏପଟେବି ଖାଲି ବର୍ଷା ହଉଛି। ସେପଟେ ବର୍ଷା ହେ ହଉଛି ନା ସରିଲାଣି? ଏବେ ଜଷ୍ଟ ଛାଡିଛି ଆଛା। ଆଉ ତମ ଦେହ ଭଲ ଅଛି? ହଁ ଭଲ ଅଛି ଆଉ ଆପଣଙ୍କର? ହଁ ମୋର ବି ଠିକ୍ ଠାକ୍ ଅଛି ତୁମ ଘରେ? ହଁ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଛା ଆଉ ସନ୍ଧ୍ୟାବେଳେ କଣ ଖାଇଛ? ସନ୍ଧ୍ୟାବେଳେ ଆଉ ଖାଇନି ଦିଇପହରେ ଭାତ ଖାଇଥିଲି ଆଉ ଭୋକ ଲାଗୁନି। ହଁ ମୁଁ ବି ଡେରି ଦେ ଖାଇଥିଲି ସେଥିଲାଗି ଆଉ ଭୋକ ଲାଗୁନି। ଆଉ ରଜ କେମିତି ଆଉ ଆପଣଙ୍କ ଘର କଉଠି? ଆମ ଘର ଆମ ଘର ଯାଜପୁର। ଓହୋ। ଆଉ ରଜ କେମିତି କଣ ପାଳନ କଲ? ରଜ ତ ଗଲାଣି ରଜ ଭଲ ଗଲା।
ଆଉ ଆପଣଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି?
ଅଛନ୍ତି ବାପା, ମା, ଭାଇ, ଭଉଣୀ ସାନ ବାପା ସାନ ମା ମୁଁ ସମସ୍ତେ ଅଛୁ।
ସମସ୍ତେ ଭଲ ଅ
ସମସ୍ତେ ଭଲ ଅଛନ୍ତି? ହଁ ସମସ୍ତେ ଭଲ ଅଛାନ୍ତି ଏ ତମର କଣ ଅଲଗା ଅଲଗା ସବୁ ଶୁଭୁଛି ଯେମିତି ଅଲଗା ଅଲଗା ପ୍ରକାର ସାଉଣ୍ଡ ଶୁଭୁଛି ଯେମିତି ମେସେଯେ ଆସୁଛି ବୋଧେ ତମର? ହୁଁ
ହଁ ହାଲୋ।
ହଁ ହାଲୋ ହଁ କୁହ? କଣ କରୁଛ ଆଉ ଆପଣଙ୍କ ଯାଜପୁରରେ କଣ ସବୁ ବୁଲିବାକୁ ଭଲ ଭଲ ଜାଗାଅଛି ହଁ ଭ ଯାଜପୁରରେ ବିରଜା କ୍ଷେତ୍ର ଅଛି କୁସୁମ ଅଛି ଆଉ ସବୁ ମନ୍ଦିର ଅଛି। ଆଉ ଆଉ କଣ ସବୁ ଅଛି ହେଲେ ମୁଁ ତ ଯାଇନି? ମାନେ ଯାଇଛି ଯେ ହେଲେ ଭଲସେ ଜାଗା ଗୁଡା ବୁଲିନି ସମସ୍ତେ କାମରେ ବ୍ୟସ୍ତ ରହିଲେ ଆଉ ଯାଇ ପାଇଲିନି।
ବ
ବର୍ତ୍ତମାନ ଆପଣ କଣ କରୁଛନ୍ତି? ବର୍ତ୍ତମାନ ଛାତ ଉପରେ ଛିଡ଼ା ହେଇଛି ତମ ସହିତ କଥା ହଉଛି।
ନାମା
ନାମା ସେୟା ନୁହେଁ ମନେ ପଢୁଛନ୍ତି ନା କଣ କରିଛନ୍ତି ହିଁ ପଢ଼ୁଛି ଏବେ ପ୍ଲସ୍ ଥ୍ରୀ ଚାଲିଛି ସେକେଣ୍ଡ ଇୟର୍। କୋଉ ସେମିଷ୍ଟାର? ଥିଲା ଫୋର୍ଥ ସେମିଷ୍ଟାର। ହଁ ତମେ କଣ ପଢୁଛ? ନା ମୁଁ ଗ୍ରାଜୁଏସନ୍। ହାଲୋ ହଁ ମୋର ବି ପ୍ଲସ ଥ୍ରୀ ସେକେଣ୍ଡ ଇଅର। ଆଚ୍ଛା ଲା ଫୋର୍ଥ ସେମିଷ୍ଟାର ଚାଲିଚି? ସରିଗଲାଣି ସେମିଷ୍ଟାର ତମର ସରିଗଲାଣି। ହେଲେ ଆମର ସରିନି ହବ ଆଗକୁ। ଆଉ ମେଡ଼ିସିନ୍ କଣ କହିଲ? ମେଡ଼ିସିନ୍। ଶୁଭୁନି ତମ କଥା ଟିକେ। ନାଇଁ।
ସରିନି।
ନାଇଁ। ଆଉ ଆଉ କାଳୀ ପୂଜାରେ କୁଆଡେ କୁଆଡେ ଯାଇ ଯାଇଥିଲ ବୁଲିବାକୁ? ବୁଲିବାକୁ କେବେ କାଳୀ ପୂଜାରେ। ନାଁ ସେମିତି କୁଆଡେ ଭି ଯାଇନି। କାଳୀପୂଜା ତମ ସେପଟରେ ହୁଏ?
ହଁ ହୋଇ
ହୁଏ ଯେ ଯାଇନି କୁଆଡେ ଆଉ? ତୁମେ ଦେଖିବାକୁ ଯାଅନି?
ମାନେ
ମାନେ କାଳୀ ପୂଜା ଉ ଭୁବନେଶ୍ଵର ରେ ହଁ ହୁଏ ଯେ ନା ମୁଁ ଦେଖିବାକୁ ଯାଇନି। ହଁ କୋଉଠି ବ୍ୟସ୍ତ ଭିତରେ ଯାଉନଥିବ ଆଉ। ତମକୁ କଣ ପଢ଼ିବାକୁ ଭଲ ଲାଗେ? କଣ ପଢିବାକୁ ମୋତେ ଗପ ବହି ପଢିବାକୁ ଭଲ ଲାଗେ। ଆଉ ରୋଷେଇ ଶିଖିଛ? ନା ରୋଷେଇ ଏତେ ବି ଶିଖିନି। ଆଚ୍ଛା ସବୁଠୁ କ ହଁ ମୁଁ ତ ଶିଖିଛି। ସବୁ ସିଖିଯାଇଚ ରୋଷେଇ ହଁ ଅଳ୍ପ। ଅଳ୍ପ ଅଳ୍ପ ଶିଖିଛି ବେଶୀ ଶିଖିନି।
ଓ ଘରେ କିଏ ରୋଷେଇ କରନ୍ତି?
ଘରେ ମାଆ କରନ୍ତି ବେଳେବେଳେ ମୁଁ କରିଦିଏ ଯେତେବେଳେ ମାଆଙ୍କ ଦେହ ଭଲ ନଥାଏ।
ହଁ ଭଲ।
ଆଉ ତମ ଘରେ କିଏ ରୋଷେଇ କରନ୍ତି ମା ମୋ ମାମା କରେ। ତମେ କରନି କେବେବି। ନା ମୁଁ କରେନି। ମାନେ ବେଳେ ବେଳେ ହେଲ୍ପ କରେ ଆଉ ଆଚ୍ଛା ତମ ତମ ସହିତ କଥା ସତରେ ମୋତେ ବହୁତ ଖୁସି ଲାଗିଲା ଆଉ ତମ କଥା ବି ବହୁତ ଭଲ ଲାଗିଲା। ହଉ ଧନ୍ୟବାଦ। କହୁଥିଲି କି ତମେ ମାନେ ତମକୁ କଣ ଖାଇବାକୁ ଭଲ ଲାଗେ? ଖାଇବାକୁ ମାନେ କୋଉ ଉପରେ? ମାନେ ଖାଇବା ଉପରେ ସବୁ ପ୍ରକାର ଖାଇବା ଉପରେ। ସବୁ ପ୍ରକାର ମାନେ ଫାଷ୍ଟ ଫୁଡ ନା କଣ? ହଁ ଯଉଟା କହିଲେ ବି ଚଳିବ।
ହଁ ଫାଷ୍ଟ ଫୁଡ ହେଲେ ମତେ ଭଲ ଲାଗେ ମୋମୋ।
ଆଉ ଏମିତିରେ ବି ଭଲ ଲାଗେ ବାଦାମ ମତେ ଭାରି ଭଲ ଲାଗେ। ଆଉ କଣ କୋଉ ଜିନିଷ ଉପରେ ପଚାରିଲେ ସିନା କହିବି ଭଲସେ। ମାନେ ବା ତରକାରୀ ଉପରେ। ବେଶୀ କହିବାକୁ ଗଲେ। ତରକାରୀ। ମତେ ପନିର ବେଶୀ ଭଲ ପନିର ତରକାରି।
ହଁ ଭଲ ଲାଗେ।
ମାନେ କଉ ତରକାରୀ ବେଶୀ ଭଲ ଲାଗେ ତମକୁ?
ହୁଁ ମୋତେ ମା
ମୋତେ ମାଛ। ଦେଖିଛ ମୋତେ। ମତେ ତ ଚିକେନ ତରକାରୀ ବହୁତ ଭଲ ଲାଗେ। ନା ମାଛ ବନେଇ ଆସେନି କିନ୍ତୁ ଚିକେନ ବନେଇ ଆସେ। ଆଚ୍ଛା ଚିକେନ କଣ ମାଆଙ୍କୁ ଦେଖିକି ଶିଖିଛ? ଚିକେନ୍ ମୁଁ ବନେଇଦିଏ। ଆଉ କୋଉ ତମକୁ ମିଠା ଭଲ ଲାଗେ ଖାଇବାକୁ? ହଁ ମୋତେ ମିଠା ଭଲ ଲାଗେ। ରସଗୋଲା ଛେନାପୋଡ। ଆଚ୍ଛା। ଆଉ ତମ ସେପଟେ ଦୁର୍ଗା ପୂଜା ପାଳନ ହୁଏ? ବହୁତ ଭଲରେ ଧୁମଧାମରେ ପାଳନ ହୁଏ। ଆଚ୍ଛା। ଆଉ ତମେ ଏଇଠିକି ଆସ ଦୁର୍ଗା ପୂଜାକୁ ଆସ ବୁଲିକି ଯିବ। ଜାଣିନି। ହଁ ଭୁବନେଶ୍ଵର ଦୁର୍ଗା ପୂଜା ତ ଭଲ ହୁଏ ଭୁବନେଶ୍ୱର, କଟକ ଆଡେ ଜାଣିଛି। ଆଉ ଯାଜପୁରରେ ତମର ପ୍ରସିଦ୍ଧ ଜାଗା କଣ କଣ ଅଛି? କାଳି ତ ହୁଅନ୍ତି ଯାଜପୁରରେ ପ୍ରସିଦ୍ଧ କାଳି ହୁଅନ୍ତି। ଆହୁରି ବହୁତ ପ୍ରସିଦ୍ଧ ଜାଗା ଅଛି ହେଲେ ମୁଁ ଭଲସେ ବୁଲିନ ନା ଜାଗା ଗୁଡାକ ସେଥିଲାଗି ଜାଣିନି ଭଲ ଏ ମାନେ ମନରେ ନାହିଁ। ବୁଲିନ ମାନେ ତମର ଯେହେତୁ ଯାଜପୁର ତମେ ଜାଣିଥିବ ନା ଆଟଲିଶ୍ଟ ଯାହା ହେଲେ ବି। ହଁ ଜାଣିିଛି ମୁଁ କିନ୍ତୁ ବେଶୀ ଜାଏନି ନା ଜା ପୁର ଆଡ଼େ ମୋର କିଛି କାମ ନଥାଏ ନା ବେଳେ ବେଳେ ଯାଏ ଯଦି କାମରେ ଯାଏ ତ ସେମିତି ଯାଏନି ନା ବୁଲେ ଏନା ସେଇଥିଲାଗି ଭଲସେ ଜାଣିନି। କେତେ ଜାଗା ଅଛି ଭଲ ଭଲ ପ୍ଲେସ ସବୁ ଅଛି ବୁଲିବା ପାଇଁ। ଆଉ ପଢାପଢି କେମିତି ଚାଲିଛି? ଫୋର୍ଥ ସେମିଷ୍ଟାର ପାଇଁ। ନା ଡେଲି କାଇଁ ପଢିବି ମାନେ ପଢାପଢି ଉପରେ ଟିକେ ଧ୍ୟାନ ଦଉଛି ଆଉ। ଆଉ ସେପଟେ ବର୍ଷା ହଉଛି ଏବେ? ଆମ ପଟରେ ବର୍ଷା ଛାଡି ଯାଇଛି ଆଉ ତ ଦିନମାନ ବର୍ଷା ହଉଛି ସେପଟରେ। ହୁଁ ମାନେ ରାତିରୁ ଷ୍ଟାର୍ଟ ହେଇଯାଉଛି। ହଁ ଠିକ କଥା କହିଲ। ହଉ ତମକୁ ଠାକୁର ପୂଜା କରିବାକୁ ଭଲ ଲାଗେ। ଠାକୁର ପୂଜା ହଁ ଭଲ ଲାଗେ କର ଠାକୁର ପୂଜା? ହଁ ମୁଁ କିନ୍ତୁ ବେଳେ ବେଳେ କରେ ମାମା କରନ୍ତି ଆଉ ଭାଇ କରେ। ଭାଇି ବି ପୂଜା କରନ୍ତି?
ହଁ।
ହଁ ତାକୁ ଭାରି ଭଲ ଲାଗେ ମୋ ଠାରୁ ବି ଅଧିକ। ହଁ ଜଣ ଜଣଙ୍କୁ ବହୁତ ଭଲ ଲାଗେ ପୂଜା କରିବାକୁ ଠାକୁରଙ୍କୁ। ହଁ ତମ ଘରେ କିଏ କରନ୍ତି? ଆମ ଘରେ ମୁଁ ସବୁବେଳେ କରେ ମତେ ବହୁତ ଭଲ ଲାଗେ। ଆଉ ତମକୁ କୋଉ କୋଉ ଜାଗା ସବୁ ପସନ୍ଦ ମାନେ ବୁଲି ଯିବାକୁ?
ବୁଲି ଯିବାକୁ ମତେ ସବୁ ଜାଗା ଭଲ ଲାଗେ।
କେବେ କୋଉ ଜାଗା ଯାଇଛ? କୋଉ ଜାଗାକୁ ଯାଇଚ? ମୁଁ ଆଉଟ୍ ଅଫ୍ ଷ୍ଟେଟ ଯାଇଥିଲି ଛତିଶଗଡ଼ ଯାଇଥିଲି। ସେଠି ବହୁତ ଦର୍ଶନୀୟ ସ୍ଥାନ ଅଛି। ଚନ୍ଦ୍ର ହାସିନୀ। ଆଉ ସେଇଟା ବହୁତ ବଢିଆ ଜାଗା ସେଟା ତାଙ୍କର ଗୋଟେ ହୁଏ ବହୁତ ବଡ ବଡ଼ ବହୁତ ବଡ ବଡ଼। ହଁ ଆ ମତେ ଭାରି ଭଲ ଲାଗେ ଗୋଟେ ଥର ହିଁ ଯାଇଛି ହଁ। ଆଉ ସମ୍ବଲପୁର ଯାଇଛି ହୀରାକୁଟ ଡ୍ୟାମ ସମଲେଇ ଠାକୁର ହୁଅନ୍ତି। ଯାଇନି ତ କେବେ ଜାଣିଛି ସମଲେଇ ଠାକୁର। କୁ ବଲାଙ୍ଗୀର ଯାଇଛି। ଏତେ ସବୁ ଜାଗା ବୁଲିଛ ଭଲ ହଁ। ନୃଶିହନାଥ ବି ପାଖରେ ଅ ଆଚ୍ଛା। ଆଉ ନୟାଗଡ଼ ଯାଇଛି ଫତେଗଡ ଯାଇଛି। ସବୁ ଜାଗା ବୁଲି ଯାଇଛ ଆଉ କଣ ତମ କଥା ଶୁଣିକି ମୁଁ ବି ଚାହିଁବି। ସବୁ ଜାଗା ବୁଲି ଯିବାକୁ ସବୁ ଜାଗା ବୁଲି ଦେଇଛି ଖଣ୍ଡଗିରି ଉଦୟଗିରି ଧଉଳି। ଆଉ ଲିଙ୍ଗରାଜ। ଭଲ ଭଲ ଜାଗା ସବୁ ସେମାନେ ସବୁ ଆଉ ଠାକୁରଙ୍କ ଜାଗା ବି ବହୁତ ସେଠି ଥାଏ।
ହଁ ଆଉ ତମେ କଣ କଣ ବୁଲୁଛ ସବୁ?
ମୁଁ ମୁଁ ତ ବୁଲିଛି କହିବାକୁ ଗଲେ ସବୁ ଜାଗା ବୁଲିଛି। ହେଲେ ମୋର ଏବେ ଆଉ କିଛି ମନରେ ନାହିଁ ମାନେ ହଁ ଛୁଆବେଳେ ଯାଇଥିଲି ବଡ଼ବେଳେ ବି ଯାଇଥିଲି। ସବୁ ମନ୍ଦିର ହଁ ପୁରୀ ବି ଯାଇଛି ତିନିଥର। ଆଉ ଆଉ ରାତ୍ରିର ଭୋଜନ କଣ ହବ? ରାତ୍ରି ଭୋଜନ ରାତ୍ରି ଭୋଜନ ପାଇଁ ମୁଁ କିଛି ତିଆରି ହେଇନି ବର୍ତ୍ତମାନ ହବ ଆଉ ମାନେ ସନ୍ଧ୍ୟା ଗଡ଼ିଲେ। ହଁ ସାତଟାରେ ଷ୍ଟାର୍ଟ ହବ ହେଲା ଏଵେ ତ ଷ୍ଟା ସାତଟା ହେଇଯିବ ହଁ ହବ ବୋଧେ ସମୟ କିଛି ବାକି ଅଛି। ହଁ ହଉ ରଖିଦଉଛି ପରେ କଥା ହବା। ଧନ୍ୟବାଦ।